ହାଲୋ।
ଗୁଡ଼ ଇଭିନିଙ୍ଗ। ହୁଁ।
ଶୁଭା ଯାଉଚି ନା ନାଇଁ ଏବେ?
ହଁ ହଁ ଶୁବା ଯାଉଚି। କଣ କରୁଚ ଏ କଣ କରିବି ଅଛି ଖାଇକି ଆଉ ତମେ କଣ କରୁଚ?
ନାଇଁ ମୁଁ ବି ଏବେ ଜଷ୍ଟ୍ ଦଶ ମିନିଟ ହବ ଭାତ ଖାଇଲେ ଆଉ ଭା ବସିଚି ପବନରେ ଟିକେ।
ଆଉ ଆଜି କଣ ଖାଇବା ହେଇଥିଲା ତମର?
ଆଜି ଭାତ ଚିକେନ।
ଓହୋ।
ହୁଁ ଥାଣ୍ଡା ଟିକେ ହେଇଯାଉଚି ସେମିତି କି କେବେ ହେଲା ଚିକେନ କେବେ ମଟନ୍ ମା ମାଛ, ଅଣ୍ଡା।
ହୁଁଁ ହୁଁ ମୁଁ ଆଜି ପୁରା ସାଧା ଖାଇଚି ମାନେ ନନ୍ ଭେଜ୍ ଚିକେନ ର ଆଜି ଗୋଟେ ଭୋଜି ଖାଇବାକୁ ଯାଇଥିଲି। ଚିକେନ ହେଇଥିଲା ବଟ୍ ମୁଁ ଖାଏନି। ହଁ।
ହଁ ଆଛା ଆଛା ଆଉ କୋଉଠି ଅଛ ଗାଁରେ?
ମୁଁ ଗାଁ ରେ ହିଁ ଅଛିବା।
ହୁଁ ହୁଁ। ଭଲ ଲାଗୁଥୁବ ଗାଁ ରେ ଯାଇକି ନେଇକି?
ଭଲ ଲାଗୁଚି।
ମୁଁ ବି ତ ଆସିଚି ଗାଁ କୁ ଆସିଥିଲି। ଏଗ୍ଜାମ୍ ସରିଲା ବ କମ୍ ଟାଇମ୍ ମିଳେ ସେ ପାଇଁ ଗାଁରେ ଯାଇକି ବୁଲିକି ଆସିବା ପାଇଁ ଭଲିକି ପଳେଇ ଆସିଛି ମୁଁ ବି ଦି ତିନି ଦିନ ହବ ଏଠି ଗାଁ ରେ ହିଁ ଅଛି। ହୁଁ।
ଆଉ ଗାଁରେ ସବୁ କଣ ଚାଲିଛି କାମ ଫାମ?
ହୁଁ ହୁଁ ନାଇଁ ଗାଁରେ କଣ ଏଇନେ ତ ମାନେ ଚାଷ ଟାଇମ୍ ଆସିନି ଏ ପର୍ଯ୍ୟନ୍ତ କିନ୍ତୁ ଫିର୍ ବି ଗ୍ରୀଷ୍ମଋତୁ ଯୋଉଟା ଚାଷ ହୁଏ ଆମର ଏଠି ତ ବାରି ଅଛି। ହେଲା ଜମି ଅଛି ସେଠି ମାନେ ଗାଁ ରେ ଏଠି ବଡ ବାପା ବଡ ମା ଭାଇ ସମସ୍ତେ ଅଛନ୍ତି ସେମାନେ ସବୁ ପ୍ରକାର ଚାଷ ଏଠି କରାଯାଏ ମାନେ ବର୍ଷା ବର୍ଷା ମାସ ଆସିଲେ କି ଧାନ ଚାଷ ହୁଏ। ମକା ମା ଆ ଏବେ ତ ମାନେ ଆଳୁ ଆଉ ପିଆଜ ଲଗା ହେଇଥିଲା ଆଳୁ ପିଆଜ ରସୁଣ। ଖରା ମାସରେ ସେଗୁଡା ଲଗାାଯଏ ନା ସେଟା ଲଗା ହେଇଥିଲା ସେଟମାନେ ସେଟା ଖୋଳି ସାରିଲେଣି ଏବେ ପୁଣି ମାସେ ଦି ମାସ ଛଡା ହେଇଛି ବର୍ଷା ଆସିଲେ କି ପୁଣି ଧାନ ଚାଷ ହବ ସେଠି। ତାପରେ ମକା ମା ଏ ଏମିତି ସବୁ ବିଭିନ୍ନ ପ୍ରକାର ଚାଷ ହୁଏ। ଗାଁରେ ଆଉ କାହିଁକ ନା ଗାଁରେ ଟିକେ ପାଣିର ସେତିକି କିଛି ବିଶେଷ ପ୍ରୋବ୍ଲେମ୍ ହୁଏ ନାହିଁ।
ଆମର ଏପଟେ ତ ପାଣି ଟିକେ ପ୍ରୋବ୍ଲେମ୍। ଆକଚୁଆଲି ଆମର ଗୋଟେ ଘାଇ ଅଛି ହେଲାକି ମାନେ ଡ୍ୟାମ୍ ଅଛି ଆ ଏ ସେଟା ମାନେ ଟିକେ କାମ ଚାଲିଛି ନା ସେଥିପାଇଁ। ଆମେ ଟିକେ ପ୍ରୋବ୍ଲେମ ହଁ ପାଣି ଟିକେ ନାହିଁ। ତ ବର୍ଷା ହଉଛି।
ଚାଷ ବାସ ହଉଛି। ନା ନାହିଁ ଗାଁରେ ତମର ସେଠି?
ହଁ ଚାଷ ହଉଛି। ବଟ୍ ଏତେ ବି ଚାଷ ହୁଏନି ପାଣି ଟା ଏତେ ଅଭାବ ନୁହଁ ତଥାପି ଲୋକ ଏତେ ଚାଷ କରନ୍ତିନି ଏପଟେ।
ହ
ହୁଁ। ଖାଲି ବାସ୍ ଧାନ ଚାଷ ଆଉ ଏମତି କେତେଟା ଘର ଅଛି ଯେଉଁମାନେ ବି ଚାଷ କରନ୍ତି ନହେଲେ ସବୁ ନାହିଁ ହୁଁ।
କାଇଁ କିନ୍ତୁ ବହୁତ ଜାଗା ଏମିତି ଅଛି ଯୋଉଠି ଗାଁ ଗହଳିରେ ମାନେ ଚାଷ ବାସ କରିକି ଆଜି ପର୍ଯ୍ୟନ୍ତ ତାଙ୍କ କି ତାପରେ ସେଇଟା ବି ବହୁତ ଭଲ ମାନେ ସେମାନେ କିଛି ସେମତି ସାରର ବ୍ୟବହାର ବି କରନ୍ତି ନାାଇଁ ନିଜେ ଯୋଉଟା କରିବା ପାଇଁ ଥାଆନ୍ତି ଗୋବର ଖତ ଯୋଉଟା। ାଇ ସେ ରୁ ହିଁ ନିଜେ ସବୁ ଚାଷ ବାସ କରନ୍ତି। ପାଠ ପଢ଼ା କେମିତି ଚାଲିଛି ତମର?
ପାଠ ପଢ଼ା କିଛି ବି ନାହିଁ।
ଆଚ୍ଛା ତମେ ଯୋଉ ପଢୁଛ ମାନେ ଅଧିକ ଅମ୍। ବହିରୁ ଅଧିକ ପଢୁଛ ନା ଏମିତି ଅନଲାଇନ୍ ଥ୍ରୋରୁ ଅଧିକ ପଢୁଛ।
ନା ନା ମୁଁ ଅନଲାଇନ ରୁ ପଢ଼ିଥାଉଛି।
ଆଚ୍ଛା ଆଚ୍ଛା ବହି ବହି ମାନେ କେଉଁ ସବଜେକ୍ଟ ପାଇଁ ବି ସେମତି ବହିର କିଛି ବ୍ୟବହାର କରୁନ?
ହଁ ଯୋଉ ପୋଲିଟି, ଜିକେ ଏଗୁଡାକ ମାନେ ଯେତେବେଳେ ଟାଇମ ଯେତେବେଳେ ମିଳେନି ଏକଜାମ୍ ପାଇଁ ବହୁତ କମ ଦିନ ଥାଏ ବଟ୍ କଭର କରିବାକୁ ପଡିବ ନା ଯେମିତି ବି ନହେଲେ ସରିବନି ତ ସେଥି ମୁଁ ପଢୁ ବୁକ ରୁ ଭଲ ପଢିବାପାଇଁ ଵୁକ୍ ରୁ ମାନେ ରିଭାଇଜ କରିବା ପାଇଁ ଭଲ ଲାଗେ ଆଉ ଅନଲାଇନ କଣ କି
ତମେ ଗୋଟେ ଗୋଟେ କ୍ଲାସ ଟେ ଯଦି ଆଜି କରିଛ ତାପରେ ତାକୁ ରିଭିଜନ ପାଇଁ ଯଦି ପୁଣି ଥରେ ଦେଖିଲେ ଡ଼ା କଣ ଲାଗୁଛି କି? ଟାଇମ ଉଏଷ୍ଟ ତ ହଉଛି ମାନେ ସେଟା ଇଛା ଲାଗିବନି ତାପରେ ଆଉ ମାନେ ସେକେଣ୍ଡ ଟାଇମ ସେମ ଜିନିଷ କିନ୍ତୁ ବଉ କୁହେ ତମେ ଯଦି କୌଣସି ବି ଗୋଟେ ଉଁ ପଢିଛ ଦି ତିନି ପେଜ ପଢିଛ ଯଦି ବୁଝିପାରିନ ଆଉ ଥରେ ପଢିଲେ ତମକୁ କଣ କି ମାନେ ଗୋଟେ ନୀଉଁ ଆଉ ଥରେ ପଢିଲା ଭଳିଆ ତମକୁ ଫୀଲ ଲାଗେବ। ଯାହା ଦ୍ଵାରା କଣ କି ଥରେ ଦିଥରରେ ମାନେ ମୋବାଇଲ ରେ ଯୋଉଟା ଅନଲାଇନ ପଢିିଥିବ ସେଟା ଚାରି ପାଞ୍ଚ ଥର ଦେଖିଲେ ବି ଯେତିକି ମନେ ରହିବ ଗୁରେ ଦି ତିନି ଥର ପଢଦେଲେ ହିଁ ସେଡ଼ା ମାନେ ରିଭିଜନ ବି ହେଇଯିବ ସେଡ଼ା ତାପରେ ସେମିତି କିଛି ନାହିଁ ଯେ ଖାଲି ମାନେ ଆମେ ଯୋଉ ପଢୁଛୁ ଜବ୍ ପାଇଁ ଜଉ ପ୍ରିପାରେସନ୍ ହଉଛି ସେ ରିଲେଟେଡ ହିଁ ବୁକ୍ ପଢା ସେମିତି କିଛିନାହିଁ ବୁକ୍ ଆହୁରି ଅନ୍ୟାନ୍ୟ ବହୁତ ବି ବହି ଅଛି। ଯୋଉଠି କିି ମାନେ ବହୁତ କିଛି ଆମକୁ ଶିଖିବାକୁ ବି ମିଳେ ହଁ ମାନେ ଏମତି କିି ଲାଇବ୍ରେରୀ ତ ଯାଉଛ ସେ ଦେଖିଥିବେ ମାନେ ଗପ ବହିଥିବ। ତାପରେ ମାନେ ବିଭିନ୍ନ ଉପନ୍ୟାସ ଗୁଡାକ ଥିବ ହେଲା ତାପରେ ଆହୁରି ମାନେ ପୁରାଣ ଶାସ୍ତ୍ର ବିଷୟରେ ମଧ୍ୟ ବହୁତ ବହି ଅଛି ଯୋଉଠି କି ମାନେ ବହୁତ କିଛି ଆଉଟସର୍ସ ଶିଖିବାକୁ ବି ମିଳେ। ମାନେ ବହି ମାନେ ଗୋଟେ ପାଠ ପଢା ପିଲା ପାଇଁ ଦେଖିବାକୁ ଗଲେ ବହି ହଉଛି ଗୋଟେ ମାନେ ଗୋଟେ ମାଧ୍ୟମ ଯାହା ଦ୍ଵାରା କି ଆମେ ପୁରା ମାନେ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବା।
ହୁଁ, ହୁଁ ପିଲାବେଳ ଠୁ ଇନ୍ତି ତ ସେଟା ଵୁକ୍ ହିଁ ମାନେ ସବୁଠୁ ଭଲ ହେଲା ମାନେ ବୁକ୍ ପଢିଲେ କଣ କି ତମର ମନେ ରହିଯିବ ହେଲା ତମେ ରିଭାଇଜ ବି କରିପାର ତମର ଟାଇମ ୱେଷ୍ଟ ଜମା ବି ହବନି। ହେଲା ମୁଁ ତା ଠୁ ବେ ବେଟର ଜିନିଷ ଆଉ କିଛି ବି ନୁହଁ ହଁ ନା ନାଇ କହିଲ ହିଁ ଏବେ ଆଜାକାଲି ସିନା ବାହାରିଲା ମାନେ ଅନଲାଇନ୍ ୟୁ ଟ୍ୟୁ୍ବ କ୍ଲାସ ଏଗୁଡ଼ାକ ସବୁ କଣ ଆମେ ଯେତେବେଳେ ଛୋଟ ଥିଲେ ଖାଲି ବୁକ୍ ନା ବୁକ୍ ହୁଁ
ଭଲ ଥିଲା। ମାନେ କେବଳ ତମେ ଯଦି ବହି ଫହି ଫଲୋ କଲ କହିଲେ ନାଇଁ କି ମାନେ ତମେ ଉ ମାନେ ବୋହୁତ ଆଗକୁ ଯାଇପାର। ଆଜ କାଲି ଲୋକ କଣ କି ମାନେ ସବୁ ଇଏରେ ତୁ ଦେଖିଥିବୁ ଅନଲାଇନ୍ କ୍ଲାସ ହିଁ ଚାଲେ। ଅନଲାଇନ୍ ମାନେ ଟେଷ୍ଟ ଯାହାବି ସବୁ କିନ୍ତୁ ବ ବହିରେ ତମେ ଯଦି ବହିଥ୍ରୁ ବି ପଢୁଚ ତାହେଲେ ତମକୁ ଟେଷ୍ଟ ବି କିଛି ଦେବାକୁ ପଡିବନି ମାନେ ଥରେ ଯଦି ତମେ ବହି ଦେଖିକି ରିଭିଜନ କରିଦେଲ ଇମ୍ପୋଟାନ୍ସ ଯେଉଟା ଥିବ ଏଟାକୁ ହାଇଲାଇଟ୍ କରିଥିବ ଯାହାବି ତମେ ଦେଖ ମ୍ୟାଥ୍ ଦେଖ ମ୍ୟାଥ୍ ର ବି ଯଦି ବାର ବାର ଅଙ୍କ କସିବ ବୋଇଲେ ହିଁ ମନେ ରହିବ ସେଠୁ
ହଁ ପିଲା ବେଳେ ପୁଣି ସେମିତି କରୁଥିଲେ ନା ନାଇଁ ହୁଁ।
ଏଠୁ ବହି ଦ୍ଵାରା ପଢବାଟା ହିଁ ବୋହୁତ ଲାଭ।
ହଁ ଠିକ୍ ଠିକ୍।
ତାପରେ ବହିରୁ ମାନେ ଆହୁରି ବି ବୋହୁତ କିଛି ବି ଶିଖିବାକୁ ମିଳେ ମାନେ ବହି ପଢିଲେ ସେଇଟା ଗୋଟେ ଯଦି ଅଭ୍ୟାସ ଥିବ ବହିରେ ନାଇଁକି ହେଟା ଗୋଟେ ଗୁଡ୍ ହାବିଟ୍ ଯାଏ ନା ବହି ପଢବାଟା। ସବୁଦିନ ଯଦି ତାପରେ ଆମେ ହୁଁ ସମ୍ବାଦ ପତ୍ର ବି ସବୁବେଳେ ପଢିଥାନ୍ତୁ।
ହଁ।
ପେପର୍ ପଢିକି ଆସି ମାନେ ଗୋଟେ କଣ କି ମାଇଣ୍ଡ କଂଷ୍ଟାଣ୍ଡ ସେଠି ରହିବ ହେଲେ ଅନଲାଇନରେ ଆମେ ଯଦି ଯେତେବେଳେ ଯାଏଁ
ଡିଷ୍ଟ୍ରାକସନ୍ ହେଇଯାଉଚି ସେ ଜାଗ ନା ନାଇଁ କହିଲ। ଏବେ ଏବେ ଦେଖ ଅନଲାଇନ୍ ମୁଁ ତ ଭାବ ନା ମୁଁ ଯାଉଚି ଅନଲାଇନ୍ କ୍ଲାସ କରିବି ହେଲା। ତମେ ଯାଇଥିବ ୟୁଟ୍ୟୁବ ଜଷ୍ଟ ତମେ ଖୋଲିଥିବ ଗୋଟେ କିଛି ଗୋଟେ ଭିଡିଓ ଯଦି ପଳେଇ ଆସିବ ଶର୍ଟସ କିଛି ଗୋଟେ ତମେ କୁହନ୍ତୁ ଆଖିରେ ଯଦି ପଡିଯିବ ନାଇଁ ଫାଷ୍ଟ ଯୋଉରା ଦେଖିଥିବି ବଟ୍ ବୋହୁତ ସମୟ ଯଦି ପଢିବ। ତମେ ପୁରା ମାନେ ସିଧା ହେଇଗଲେ ବୁକ୍ ହିଁ ପଢିଦବ ହଁ।
ଅନଲାଇନ୍ ପଢିବା ଦ୍ଵାର କଣ କି ଏ ଦେଖ ଏଇନେ ଅନଲାଇନ୍ ପଢିଲେ ଆମେ ଯାହାଲେ ବି ଯିଏ ଯାହାର ଶର୍ଟସ ମାନେ କିଏ ମୋବାଇଲରୁ କିଏ ଲାପଟପ୍ ରୁ କିଏ କମ୍ପ୍ୟୁଟର ଏମିତି ପଡୁ ପଢିବା ଦ୍ବାରା କଣ କି ହଠାତ୍ ତମେ ଅନଲାଇନ୍ କ୍ଲାସ୍ କରୁଥିବ ଦଶ ମିନଟ କରୁଥିବ ହଠାତ କଲ ଗୋଟେ ଆସୁ। ଆମେ। ଦେଇ ଦଉଛୁ ସେଇଟା ଭୁଲି ଯାଉଛୁ ନାଁ । ଆମେ ଭାବୁ କଣ ହଁ ରେକ। କ୍ଲାସ୍ ଟା ମୁଁ ଦେଖି କିନ୍ତୁ ବୁକ୍ ପଢିଲେ କଣ କି ମାନେ ତମେ ବହି ପଢିଲେ ମୋବାଇଲ ଖାତା ପେନ୍ ସବ ପଢଥିଲିବ କେବଳ ମାଇଣ୍ଡ ଟା କନଷ୍ଟାଣ୍ଟ ଥିବ ବହି ଉପରେ ହିଁ। ମାନେ ମତେ ଏତିକି ପଢିବାର ଅଛି ମାନେ ଏତିକି। ମାନେ ସେଟା ଅ। ମାନେ ଗୋଟେ ମୁଖ୍ୟ । ପାଠ ପଢିବାକୁ ମୁଁ। ଆଗକୁ ଯିବା ଭଳି ପ୍ରଥମେ ମାନେ ବହି ପଢ଼ିକି ନିଜର ମାଇଣ୍ଡ ଟାକୁ କନଷ୍ଟାଣ୍ଡ କରିବାକୁ ପଡିବ। ତାପରେ ଆମେ ଯାହା ନ ବୁଝି। ତାହେଲେ। ନ ବୁଝିବା ପାଇଁ ତ ବହୁତ ହେଲ୍ପଫୁଲ ପ୍ଲାଟଫର୍ମ ଆଜିକାଲି ଅଛି ୟୁଟ୍ୟୁବ ରେ ଅଛି ଗୁଗୁଲ ରେ ଅଛି।
ହୁଁ ଚାଟ ଜିପିଟି।
ଅଛନ୍ତି ଯାହା ଯଦି। ସେଇଟାକୁ ବ୍ୟବହାର କର।
ହଁ ଠିକ ଠିକ୍। ଆଉ ସେପଟେ ଆମ୍ବ ଫାମ୍ୱ ହେଇଛି ନା ତମ ଗାଁରେ।
ହଁ ଆମ୍ବ ତ ଏଠି ପ୍ରବଳ ମାତ୍ରାରେ ଆମ୍ବ ମାନେ ଆମ୍ବକୁ ନେଇକି ବହୁତ। ତ ମାନେ ହୁଁ ଜାନ୍। ଆମ୍ବରେ ବନେଇ ହୁଏ।
ବନା ହୁଏ ହଁ ହଁ ଆମର ବି ଚାଲିଛି ବନାବନି ଚାଲିଛି ମତେ ଏଇ ଆସ୍। ବନଉଛି।
ହୁଁ। ହଉ ଆସିଲା ବେଳେ ଧରିକି ଆସ। ସେଟା ଟିକେ ଟାଇମ ଲାଗେ ବୋଧେ ହବା ପାଇଁ ମାନେ ସେ କଞ୍ଚା ଆମ୍ବୁର ବି ଆଚାର ବନାନ୍ତି ତାପରେ ପାଚିଲା ଆମ୍ବରି ବି। ମାନେ ବହୁତୁ। ନୂଆ ନୂଆ ଡିସ ଗୁଡା ଯୋଉତା ଅଛି। ଆଉ ତାପରେ ଆଗ କାଳରୁ ହିଁ ସେ ଯାକ ଆମେ। ଦେଖି ଆସଛୁ ଖାଇ ଆସଛୁ। ହଁ ପସନ୍ଦ ବି ଲାଗି। ଏ ଗୁଡ଼ାକ ସବୁ।
ନିଦ ଲାଗିଲାଣି। ମାନେ ପିଓର ସେଠୁ ସାର ବାଲା କଣ ନାଇ କ ତ।
ଖୋରା ମାାତ ମିଳି ଯାଏ। ଏ ଆମ୍ବ ସରିଲେ ପୁଣି ପଣସ।
ପଣସ ହବୁ ମାନେ ଗାଁରେ ସବୁ ପ୍ରକାର କୋଳି ମିଳେ ସବୁ କିଛି ମିଳେ ଗାଁରେ ହଁ ନା ନାଇ। ହଉ। ତାହେଲେ ମୁଁ ରଖୁଛି ହେଲା ଶହିପଡିବି ଗୁଡ ନାଇଟ ହୁଁ।
ହୁଁ।